ହାଲୋ ବନ୍ଧୁ ଜୟ ବନ୍ଧୁ ଜୟ ଜଗନ୍ନାଥ।
ହଁ ବନ୍ଧୁ ଜୟ ଜଗନ୍ନାଥ, କଣ କରୁଚନ୍ତି?
ଏ ଆମେ ତ ବର୍ଷା ହଉଥିଲା ସଖାଳୁ ଟିକେ
ହଁ।
ଆଉ ଡିଉଟି ଏବେ ଆସିଲୁ, ଡ଼ିଉଟି ପହଞ୍ଚିକି ଡିଉଟି କରୁଥିଲୁ ଆଉ, ବର୍ଷା ହଉଛି ଟିକେ ପାଗ ଟିକେ ଅଛି ବ ବର୍ଷା ପାଗ ଅଛି।
ହଁ ତ କେତେ ଜୋରରେ ବର୍ଷା ହଉଛି ଝିପି ଝିପି ହଉଛି ନା ଜୋରରେ ହଉଛି?
ନାଇଁ ଆ ଏଇ ଦଶ ପନ୍ଦର ମିନିଟ ପୂର୍ବରୁ ହଉଥିଲା ଝିପି ଝିପି, ଏଇନା ଟିକେ ଅଧିକ ମାତ୍ରାରେ ହଉଛି ଆଉ ଆମେ ଏଇଠି ଟିକେ ବସି ସେଇଠୁ ଆପଣଙ୍କ କଥା ମନେପଇଲା, ଟିକେ କଲ୍ କରିପାରିବୁ ସା ମୋ ଭାଇଙ୍କ ସହିତ ଟିକେ କଥା ହେଇଯିବା।
ହଁ ହଉ ବହୁତ ଭଲ ହଉ, ଆଉ କଣ ଖାଇଥିଲେ କଣ?
ସକାଳୁ ଖାଇଥିଲୁ ଆମର ଓଡିଆ ଘରର ଲୋକ ଆମେ ଆମେ ସକାଳୁ ଟିକେ ଛତୁଆ, ଆ ଛତୁଆ ଖାଇକି ଡିଉଟି ଆସିଲି।
ହଁ।
ଆଉ ଆପଣ କଣ ଖାଇଥିଲେ?
ମୁଁ ସକାଳୁ ଖାଇଥିଲି ଉଠିଲି କ୍ଷୀର ଥିଲା ଟିକେ ରାତିର କ୍ଷୀର ଥିଲା ତାକୁ ପିଇ ନଥିଲି ମନେନଥିଲା
ଆଉ ତାକୁ ଟିକେ ପିଇଦେଲି, ତା ଘଣ୍ଟାଏ ବାଦ ଛାଡିକିରି ଭାତ ଆଉ ପଖା ପଖାଳ ଆଉ ଯୋଉ ମୁଁ, ମୁଁ କହୁଛି ପଖାଳ ଆଉ ଆଳୁ ଚକଟା ଆଉ ଖାଇଥିଲି ଆଉ।
ହଁ ଭଲ ଖାଇବା ଖାଇଛନ୍ତି ଆଉ।
ହଁ ହଁ, ଆଉ କଣ କରିବା ଏଇ ତ ଅଛି ଆଉ ପରିବା, ଆଉ ଖାଇବା ଆଉ କଣ ଅଛି? ହଁ କୁହ ହଉନାହାନ୍ତି ଆଉ କଣ ବର୍ଷା ପାଗରେ ତ କୁଆଡେ ଆଜି ଯିବା ଯିବି ତ ହବନି
ନା ଘରୁତ ବାହାରି ହବନି ଆଉ କଣ କରିବା? ବର୍ଷା ପାଗ। ଘରେ ରହିବା ପାଇଁ ପଡିବ, ବର୍ଷାରେ ତିନ୍ତିଲେ ଥଣ୍ଡା ଜର ଯୋଉ ହଉଛି, ପାଗ ଚେଞ୍ଜ ହଉଛି। ଆଉ ଜାଣିଥିବ ଆଉ, ବାହାରକୁ ବାହାରିଲେ ମାନେ ହଇରାଣ ହବା କଥା। ବୁଝିଲେ? ଆଜ୍ଞା।
କାହା ଦିହରେ ଯାଇଛି
ଆଉ ଆପଣ ରୋଷେଇ ଫୋଷେଇ କଣ ରୋଷେଇ କରୁଛନ୍ତି ନା ନାଇଁ?
ନାଇଁ ରୋଷେଇ ହେଇନି। ରୋଷେଇ ଆଜି ହେଇ, ହଁ ହଁ, ଶୁଭୁଛି। ରୋଷେଇ ଆଜି ହେଇନି ଆଜି ସେ ଆଜି ସିଏ ଘର ପାଖରେ ଦାଦାଙ୍କର ତା ପୁଅର ଆଜି ବାହାଘର, ସେଠି ଅଛି ଗୋଟେ ଇଏ। ମାନେ ଭୋଜି ଅଛି ସେଠିକି ଆମେ ଯିବୁ, ହଁ।
ଆଜ୍ଞା, ଆଉ ନିମନ୍ତଣ ଆମକୁ କଲେନି ଆମେ ଟିକେ ଯାଇଥାନ୍ତୁ।
ମାନେ ନିମନ୍ତ୍ରଣ ତ କଣ ହେଇନି? ନିମନ୍ତ୍ରଣ। କଣ ହବ? ଏଇ ତ ଦେଖୁଛ ବର୍ଷା ବର୍ଷା ଫର୍ଷା କେମିତି ହଉଛି ବୁଝିଲ? ହାଲୋ, ସେ ସେ କଣ ନିମନ୍ତ୍ରଣ ଫିମନ୍ତ କରିବେ କି କଣ କରିବେ ଦେଖାଯାଉ, ବୁଝିଲ?
ଆଜ୍ଞା, ବର୍ଷା କଣ କାଲି କାଲି ଏତେ ହେଲାନି ଟିକେ ଟିକେ ଦିନରେ ହେଲା ରାତିକି ଛାଡିଗଲା। ପୁଣି ଏଇ ସକାଳୁ କିଛି ହଉନଥିଲା, ଏଇ ବାରଟା ପରେ ଠାରୁ ଏଇ ବର୍ଷା ପୁଣି ହେଲା ଇଏ ବର୍ଷା ବର୍ଷା ଦିନ, ବର୍ଷା କେତେବେଳେ ହବ କହିହବନି, ଏଇ ଚାରି ତିନି ମାସ ଏଇନା ଟିକେ ଟିକେ ଅସୁବିଧା ଟିକେ ହବ ଆଉ।
ହଁ ଇଏ ତ ବର୍ଷା, ହେଇନି ଆସିଗଲା ବର୍ଷା ସିଜିନ ଇଏ ବର୍ଷା ଦିନ ଆସିଗଲା ଇଏ ତ ସବୁବେଳେ ବର୍ଷା ଏମିତି ଲାଗିଲା କି ରହିବ। ଲୋକ ଧାନ ଫାନ ଯୋଉ ଆମେ ଚାଷ ବାସ କରିବେ, ବର୍ଷା ନଥିଲା ଯାହା ବର୍ଷା ଟିକେ ହେଲା। ଲୋକ ଟିକେ ଖୁସି ହେଲେ, ହବା ବି ଦରକାର ବର୍ଷା ବର୍ଷା ନହେଲେ ଚାଷ ଲୋକ କେମିତି କଣ କରିବେ କହୁନାହାନ୍ତି?
ହୁଁ, ପାଣି ନହେଲେ ଚାଷ କିଛି କରିବନି ପାଣି ବିନା ମଣିଷ ବଞ୍ଚି ପାରିବନି ପାଣି ବିନା ଗଛ କେମତି ବଞ୍ଚିବ?
ହଁ ହଁ ଠିକ୍ ଠିକ୍ ଆଉ ଆଉ ତମେ କଣ ଗାଧୁଆବେଳ ପାଇଁ କଣ ଖାଦ୍ୟ ତମେ ପ୍ରସ୍ତୁତ କ?
ଗା ଗାଧୁଆ ବେଳକୁ ଆଜି ପ ଆମର ତ ସବୁଦିନ ଆମର ପଖାଳ ନହେଲେ ହବନି ଆମେ ଡ୍ୟୁଟିକୁ ପଖାଳ ନେଇକି ଆସୁଚୁ ଆଉ ପଖାଳ ଆଣିଚୁ ପଖାଳ ପଖାଳ ସହିତ ଆଜି ଟିକେ ଆଣିଚୁ ଶାଗ ଭଜା ଟିକେ ଆଣିଚୁ ଆଉ ଅଣ୍ଡା ବରା ଗୋଟା ବୋଉ କରିଦେଇଥିଲେ ଅଣ୍ଡା ଭୁଜିଆ ଯୋଉ ଆଉ ତା ସହିତ କାଗାଜି ଆଉ କାକୁଡି ଆମ୍ବ ଏଇ ଆଉ।
କଣ କଣ ଗାଧୁଆ ବେ ଗାଧୁଆ ବେଳେ ବି ତମେ ପଖାଳ ଖାଇବ ତମକୁ ଥଣ୍ଡା ଥଣ୍ଡା ଜର ହବନି ତ?
ଥଣ୍ଡା ଜର ଆମେ ଟିକେ ଦୂରରେ ଡ୍ୟୁଟି୍ କରୁ- ଚୁ ଆମ ଘର ପାଖରୁ ଚଣ୍ଡିଖୋଲ କୋଡିଏ ପଚିଶ କିଲୋମିଟର ହେଇଯାଉଚି ଆଉ ତତଲା ଆଇଲେ ତତଲା ଭାତ ଆଣନ୍ତୁ ଯେ ସେ ଆଇଁଲେ ଗରମ ଭାତ ସିଏ ରହିବନି ଏତେ ସମୟ ତାପରେ ତକାରୀ ଡାଲି ରହିବ କି ନ ରହିବ ସେଥିପାଇଁ ଟିକେ ରହୁଚି ମନରେ ଦ୍ୱନ୍ଦ ରହୁଚି।
ହଁ ଆଉ ତମେ କିଛି ହୋଟେଲେ କିଛି ବ୍ୟବସ୍ତା କିଛି ଖାଦ୍ୟ କରିଦେଲେନି ଆଜି ଗୋଟେ ବର୍ଷା ଦିନରେ ପାଗ ଏମିତି କରିଚି ଭଲ ହ ହେ
ଆଜ୍ଞା ନାଇଁ ହୋଟେଲେ ଖାଇବା ଆମେ ଖାୟାକୁ ଚାହୁଁଚୁ ଯେ ଇଛା ଇଛା ନାଇଁ କାହିଁକି ନା ଇ ତେଲ ମସଲା ଯୋଉ ଜିନିଷର ମିଶାଇ ଦଉନାହାନ୍ତି ଚାରି ପାଞ୍ଚ ଦିନର ତେଲ କି ଦଶ ପନ୍ଦର ଦିନର ତେଲ ତାପରେ ତାକୁ ଖାଇକିରି ଦେହ ଖରାପ ହଉଚି ଆମର। ତାହାକୁ ଖାଇଲି ସ ଆମେ ରାତିରେ ଯାହା ଖାଉଚୁ ହୋଟେଲ୍ ରେ କିନ୍ତୁ ଦିନ ମୁ ମୁ ମୁ ଖାଇବା ଟା ଆମେ ଏଇଠି ରୁ ଘରୁ ନେଇକି ଆସି ଖାଉଚୁ। ଆଜ୍ଞା।
ହଁ ମାନେ
ଆଜ୍ଞା କି ଘର୍ ନାଇଁ ହୋଟେଲ୍ ରେ ଖାଇବା କଥା ନୁହେଁ ହୋଟେଲ୍ ରେ ଖାଇଲେ ପୁଣି ପଇସା ବି ଦକାରେ। ଁ
ହଁ ନାଇଁ ଆଜି ଗୋଟେ ଦିନ ଭାଇ ଭାଇ ଆଜି ଗୋଟେ ଦିନ ଚଳେଇ ହଉ ଦେଖ କଣ ହଁ କୁହନ୍ତୁ?
ନାଇଁ ଘରୁ ତ ନେଇ ଆସୁଚୁ ନା ଘରେ ଦେଇଚନ୍ତି ଖାଇବା କଣ ଘର ଖାଇବା କିଛି ନହେଲେ ଆମର ଆମ ଆ ଆଜ୍ଞା
ହୁଁ କୁହ ତଥାପି ତମ ଡ୍ୟୁ ଡ୍ୟୁ ଯୋଉ ତଥାପି ତମ ମାନେ କାମ ସାରିକି ଫେରିଲା ବେଳକୁ କେତ୍ ସମୟ ହେଇଯିବ?
ଆମ ପା ଚବିଶ ଘଣ୍ଟା ଡ୍ୟୁଟି୍ ହଉଚି ଆମେ ଏଠି ଦି ଆମର ଦିଟା ହିସାବ ହଉଚି ଗୋଟେ ସନ୍ଧ୍ୟାବେଳେ ହିସାବ ହଉଚି ଫାଇନାଲ୍ ହିସାବ ହେଇଯାଉଚି ଆଉ ଗୋଟେ ସ କାଳ ହିସାବ ଫାଇନାଲ୍ କରିକି ଘରକୁ ଆମେ ଯାଉଚୁ ଘରକୁ ଗଲା ବେଳକୁ ବାରଟା‌ ହେଇଯାଉଚି ଆଉ ଏଗାରଟା ବାରଟା ଆଉ।
ଓହୋ ହୋ ଭଲ ଅଚ୍ ଆଉ ତମେ ତଥାପି ଆଜି ଆଉ ଫେରିବେ ନାଇଁ କାଲି
କାଲି ହଁ ଏଇ ଜଣେ ଡ୍ୟୁଟିକି ଆସିଥିଲେ ତାଙ୍କ ବାପା ଦେହ କଣ ସିରିଏସ୍ ହେଇଗଲା ବୁଝିଲେ ଆଉ ଆମ ଇ ଆମ ଦାଦା ହେବେ ସେ ଆମେ ତାଦାଙ୍କର ମୋର ଏଇଠି ଡ୍ୟୁଟି କରୁଚୁ ସାଙ୍ଗ ହେଇତ ତାଙ୍କ ଦେହ ଟିକେ ଖରାପ ହେଇଗଲା ସେ ଆମ ଏ ଛକରେ ଯାଇ ଥିଲେ ସେ ଚାଷ କରୁଚନ୍ତି ତାଙ୍କ ଡାଇବେଟିସ୍ ଟିକେ ଥିଲା ବ୍ଲଡ୍ ପ୍ରେସର୍ ଟିକେ ଥିଲା ଆଉ ସେ ଯାଇକିରି ଆମ ଛ କ ଆମ ଛକ ଯୋଉ ଉ ପିଣ୍ଟୁ ବୋଲି ଦୋକାନ ଜଣେ ଅଛି ତାଙ୍କରି ଦୋକାନ ପାଖରେ ସେ ଗଳି ପଡିଲେ ସେ ଗ୍ରୋସରୀ ଦୋକାନ ପାଖରେ କଟରଇଏ ଡିଉଟି ଯ ବୟସ ଷାଠିଏ, ପଞ୍ଚଷଠି ବର୍ଷ ହବ, ପଞ୍ଚଷଠି ବର୍ଷ ଭଳିଆ ହବ। ଟିକେ ତାଙ୍କ ମାଙ୍କଡ ଡେଇଁକିରି ତାଙ୍କ ବେକଟା ଟିକେ କୁଜା ହେଇଥିଲା କୁଜେଇ ମାନେ ବଙ୍କେଇ ବଙ୍କେଇ ଚାଲୁଥିଲେ। ଆଉ ଏଇଥିରେ ସେ ଚାଷ କରୁଥିଲେ। ଜହ୍ନି ଏବେ ଜହ୍ନି ବାହାର କରିଥିଲେ ଜହ୍ନି ନିହାତି ବିକି ସାଇଲଣି କୁଇଣ୍ଟାଲ ଦେଢ କୁଇଣ୍ଟାଲ ଭଳିଆ ଜହ୍ନି ବିକି ସାଇଲଣି। ବୁଝିଲେ ତାଙ୍କ ଙ୍କ ପୁଅ ବି ଆଜି ଆଜି ସକାଳୁ ଆଣି ଜହ୍ନି ଆଣି ଚଣ୍ଡିଖୋଲ ଛକରେ ଦେଇକି ଆସୁଛନ୍ତି ଡ଼ିଉଟି। ସକାଳୁ ଆସୁଛନ୍ତି ନେଇକି ଆସ ପଳେଇ ଆସୁଛନ୍ତି। ଆଉ ସେ ପଡ଼ିଗଲେ ସେ ପଡି ପଡିଯିବାରୁ ସେ ମେଡିକାଲ ଗଲେ ତାଙ୍କ ପୁଅ ବେସ୍- ବ୍ୟସ୍ତ ହେଇକିରି ଡିଉଟିରୁ ୟାଁ ସିଏ ଭଲ। ଦାଦାଙ୍କ ଘର ଭଲ ପରିବାର ତାଙ୍କର ସିଏ ବେପାର କରୁଛନ୍ତି। ଦିଇ ପଇସା ରୋଜଗାର କରୁଛନ୍ତି। କାହା ଉପରେ ଭରସା କରୁନାହାନ୍ତି।
ହୁଁ, ନାଇଁ ହଁ ନାଇଁ ନିଜ ଉପରେ କରିବା ହିଁ ନିଜ ଉପରେ କରିବା ହିଁ ଭଲ ତାପରେ କଣ ନି ୟା ତା ତାପରେ ନିର୍ଭର ଭଲ ସବୁବେଳେ ହଁ। ହଁ ଦିନେ ଅଧିଆ କଉଦିନ ଗୋଟେ କଉ ଭଲ ମନ୍ଦ ହେଲା ହୁଁ।
ପହଞ୍ଚିନି ସାଙ୍ଗେ ସାଙ୍ଗେ ଫୋନ ଆଇଲା ସେ ସାଙ୍ଗେ ସାଙ୍ଗେ ପଳେଇଲେ ସେ ଯାଇକିରି ପୁଣି ଆମେ ଯୋଉ ପାଖ ପାଖ ପାଖ ଯୋଉ ଜୟୀପୁର ବୋଲି ମେଡିକାଲ ଜଗନ୍ନାଥ ଜୟପୁର ମେଡିକାଲ ବୁଝିଲେ? ସେଇଠିକି ଗଲେ ସେ ସେଠୁ ସେ ଡାକ୍ଟର ମନା କଲେ ଡାକ୍ତର ମନା କଲେ କହିଲେ କଟକ ନେଇଜାଅ କଟକ ନେଇଯାଇଛନ୍ତି। କହିଲେ ଛାତି କଣ ହଉଛି ଯାଇଛନ୍ତି କଣ ହବ ଦେଖିବା ଆଉ ସିଆ ଫୋନ କରିନାହାନ୍ତି ଜଣା ପଡିବ ଆଉ।
ଆଛା କଣ ହଉଛି ଭଲ ହନ୍ଦ ଆଉ ତଥା ତଥାପି ତମେ ଫୋନ ଫୋନ୍ କରି କଥା ତା କିଛି ବୁଝୁଛ ନା ବୁଝିନ?
ହୁଁ ବୁଝିଥିଲୁ ଫୋନ କରିକି ଆମ ଭାଇ ବୋଲି ଜଣେ ଥିଲେ ସିଏ ତ ବେସ୍ତରେ ଅଛନ୍ତି ସିଏ ଆଉ ଫୋନ ଉଠେଇ ପାଇଲେନି। ଆଉ ଆମ ଭାଇ ବୋଲି ଜଣେ ଅଶୋକ ବୋଲି ଅଛନ୍ତି ତାଙ୍କୁ ଫୋନ କରିଥିଲି ଆମ ଏ ଡ୍ୟୁଟି କରୁଛନ୍ତି। ସେ ଘରକୁ ଯାଇଛନ୍ତି ଏବେ। କଣ ଫୋନ କଲା ବେଳକୁ ସେ କହିଲେ ଜୟପୁରରୁ ଆଣିଥିଲେ ଜୟପୁରରୁ ପୁଣି ନେଇଗଲେ କଟକ। ଆଜ୍ଞା।
ଆଚ୍ଛା ଆଉ କଣ କହୁଛନ୍ତି କୁହନ୍ତୁ କୁହନ୍ତୁ।
ଆଉ କୁହନ୍ତୁ ଆପଣଙ୍କ ଖବର କଣ କୁହନ୍ତୁ?
ମୋ ଖବର ତ ସବୁ ଭଲ ମୁଁ ସକାଳୁ ଉଠି ଗାଧେଇ ପାଧେଇ ଆସିଲି। ଭାଇ ବର୍ଷା ତ ବର୍ଷା ତ ହଉଛି ହେଇ ତମେ ତ ଫୋନ କଲ ତମ ସାଙ୍ଗେ କଥା ହଉଛି ଭାବୁଛି ରୋଷେଇ କଣ ରୋଷେଇ ଯାଉଛି ରୋସେଇ ତାଙ୍କ ଘରୁ ହେଇଥିଲା କଣ ମାନେ କହିଥିଲେ ମାନେ ଗୋଟେ ଏଳୁ ଯିବ ତାଙ୍କଠୁ ଭାତ ଅରୁଆ ଅରୁଆ ହାତ ଆଉ ଡାଲି ଖଟା ହେଇଛି ଯାଉଛି ନା ତମ ସାଙ୍ଗେ କଥା ହେଇ ସାରିଲା ପରେ ଯିବି ଆଣିବି ଆଣିକି ବୋଉ କ ଖୋଇଦେବି ଆଉ। ହଁ ହଁ ହଁ ହଁ ଖଟା ଖାଏ ଖଟା ପସନ୍ଦ ଭାରି ପସନ୍ଦ।
ବୋଉଙ୍କ ସେବା କରୁଛନ୍ତି ନାଇଁ?
ହଁ ଆଉ କଣ କରିବା ଆଉ ବୋଉସେବା ନ କଲେ ହବ କରିବ କିଏ ଆଉ।
ବାପା ବୋଉଙ୍କ ସେବା ଆଗେ କରିବା ଯାହା ଭଗବାନଙ୍କ ସେବା କରିବା ସେଇଆ। ବାପା ବୋଉଙ୍କ ସେବା କରୁଛନ୍ତି ଆଜ୍ଞା ବାପା ବୋଉଙ୍କ ସେବା ଆ ଆଜ୍ଞା ଆଜ୍ଞା ଦୁନିଆରେ ଆଉ କିଛି ନାହିଁ ବା ପ୍ରଭୁଙ୍କ ସେବା କଲେ ବି ଭଗବାନଙ୍କ ସେବା ହେଲା ଆଉ ଭଗବାନଙ୍କ ସେବା କରି ବାପା ମାଙ୍କ ସେବା ନ କଲେ କିଛି ଲାଭ ନାହିଁ।
ଆରେ ଆ, ହଁ। କଣ ଚାଲିଚୁ ଦେଖାଯାଉ ଆଉ। ଆଉ ତମେ କଣ ଆଉ ତମେ ଖାଇବା ଖାଇବା ଟାଇମ୍ କେତେବେଳେ ତମର?
ଆମର ଖାଇବା ଟାଇମ୍ ଦି ଗୋଟାଏ ରୁ ଦିଟା ଭିତରେ ଆମେ ତିନି ଜଣ ଡିଉଟି କର ଥିଲୁ ଜଣେ ତ ଆସିନାହାନ୍ତି ଆପଣଙ୍କୁ କହୁଥିଲୁ, ଆଉ ସିଏ ଆଗେ ଜଣେ ଯିବେ ଖାଇକି ଆସିବେ ଦଶ ପନ୍ଦର ମିନିଟ୍ ଭିତରେ। ଆଉ ସାର୍ ସାର୍ ଯିଏ ସି ସାର୍ ଏଠି ଖାଉନାହାନ୍ତି ଏଠି ରୋଷେଇ ହଉନି ଆଉ, ସାର୍ ତାଙ୍କ ଘର ଏଠି ଦିଇ ତିି ଟ ରହୁଛି ସାର ପଳଉଛନ୍ତି ଘରକୁ। ଆଉ ସିଏ ଖାଇକି ଆସିଲା ପରେ ଆମେ ଖାଇବାକୁ ଯିବୁ ଆଉ, ସିଏ ଖାଇକି ଆସିଲା ପରେ ମୁଁ ଯିବି। ଆଉ ତାପରେ ମୁଁ ଖାଇକି ଆସି ହେଲା ପରେ ଡ୍ୟୁଟି ପୁଣି ଚାଲିବ ଆଉ।
ହ ହ ଜଣେ ଜଣେ ଯିବ ଖାଇକି ଆସିବ ଆଉ ଜଣ ରହିବ ଏମତି
ଆଜ୍ଞା ଏମିତି ଜଣେ ଜଣ କିରେ ଆଡଜଷ୍ଟ କରିବା ପଡୁଛି ଆଉ।
ହଉ ହଉ ହଉ ବୋହୁତ୍ ଭଲ। ଆଉ ବ କଣ କରୁଛନ୍ତି? ଆଉ ତମେ ତମେ ଆଉ କ ଯିବ ନା ଟାଇମ ତମର ହେଇଯିବନି? ତମେ ଯୋଉ ସମୟ ତ ହେଇଗଲାଣି। ହଁ ହଁ ତମେ ସମୟ ତ ହେଇଗଲାଣି। ତମେ ତ ଯାଇକି କଣ ତମ କାମ ଆଉ କଣ ହବ ଏଇ ବାକିଆ କାମ ଗୁୁରା ସାରି ଦିଅନ୍ତୁ।
ଥାକି ଠାକୁର ପୂଜା କରୁଛନ୍ତି ନା ନାଇଁ?
ହଁ ମୁଁ ଗାଧେଇକି ଆସିକି ଠାକୁର ପୂଜା କରିଛି ଆଉ ସେଇଟା ଆମ କାମ ଆଉ। କରିବ କିଏ ଘରେ ତ ଆମର ଦେଖୁଚ ଏକୁଟିଆ ଲୋକ। ଆଉ କିଏ ଅଛି ଆସି ଠାକୁର ପୂଜା ଆସି କରିବ। ନକଲେ ତ କେହି କରିବେନି ନା।
ଆଜ୍ଞା ନାଇଁ ମୁଁ ପଚାରି କାରଣ ହେଲା ଲୋକ ଦରକାର ବେଳେ ଭଗବାନଙ୍କୁ ଡାକୁଛନ୍ତି ଦରକାର ନଥିଲା ବେଳେ ଭଗବାନଙ୍କୁ ଡାକୁନାହାନ୍ତି। ମୁଁ ସେଇଥିପାଇଁ ପଚାରିବା କଥା।
ନାଇଁ ସେମି ଆମେ ଭଲ ହଉ ମନ୍ଦ ହଉ ଯଉ ମାନେ ଆମେ ଡାକିବୁ ପ୍ରଭୁଙ୍କୁ ଡାକିବୁ ଠାକୁରଙ୍କୁ ଡାକି ଭଲ ହେଲେ ଡାକିବୁ ଖରାପ ହେଲେ ଡାକିବୁ କିଛି ନହେଲେ ଡାକିବୁ ଆମେ ସବୁ ଏମିତି ସେମତି କିଛି କିଛି ନାହିଁ ଆଉ ଭଲ ବେଳେ ଡାକିବୁ ନା ଖରାବେଳେ ଡାକିବୁ ସେମିତି କିଛି ସେମିତି ନାହିଁ ସବୁବେଳେ ଆମେ ଡାକୁ। ହଁ ଆଉ କଣ କହୁଛନ୍ତି କୁହନ୍ତୁ?
ହଉ ବନ୍ଧୁ ଆଉ। ଆଉ କଣ କହୁଛନ୍ତି ଆପଣ?
ନାଇଁ ଆଉ କିଛି
ଆପଣ ଯାଆନ୍ତୁ ଯ ଆଉ ରୋଷେଇ କ କରିବ କହୁଥିଲ ଆଉ ରୋଷେଇ କରିବା ଯା ଆଉ ଫାଙ୍କା ହେଲେ ଆପଣ ଆଉ କଲ କରିବା ଆଉଥରେ ଆଉ।
ହଉ ହଉ ହଉ ଠିକ୍ ଅଛି।
ଜୟ ଜଗନ୍ନାଥ ବନ୍ଧୁ।
ହଁ ଜୟ ଜଗନ୍ନାଥ।